ହ୍ୟାଲୋ। କଣ କରୁଛ ହ୍ୟାଲୋ।
ହଁ ।
ହଁ ହଁ ଶୁଭିଲା।
କଣ କରୁଛ?
ଏ ଶୋଇଚି ଆଉ, ତମେ?
ହୁଁ। ମୁଁ ବି ସେଇ ଟିକେ ଏବେ ଟିକେ କଲ୍ କଲ ତ ବାହାରକୁ ଆସିଲି। ନେଟୱାର୍କ ଆସୁନି ନା।
ହଁ ସେ ମାନେ କଲ୍ ହିଁ ଲାଗିଲାନି ଖାଲି ବିଜି-ବିଜି ଦେଖେଇଲା। ତାପରେ ମୁଁ ଅଫଲାଇନ୍ କଲି ସେଥିରେ ଲେଖିଲା ନେଟୱାର୍କ ନାହିଁ, ମୁଁ କହିଲି ତାହେଲେ ସେଥିପାଇଁ ଲାଗୁନି ଆଉ। ଆଉ ଆଜି ରୋଷେଇ କଣ ହେଇଥିଲା?
କରାହେଇଥିଲା ଆଉ ଆଉ ଶାଗ ଭଜା କରାହେଇଥିଲା।
ତୁମୁକୁ ଆସେ ରୋଷେଇ?
ଟିକେ-ଟିକେ ଜଣା ଖାଇ ପିଇ
କଣ ଟେ?
ମାନେ ଏମିତି ସ୍ପେଶିଆଲିଷ୍ଟ ନୁହଁ କରେ କିନ୍ତୁ ଖାଇ ପିଇକି ଜଣଙ୍କୁ ବଞ୍ଚେଇ ଦେବି ନିଜେ ବଞ୍ଚି ଯିବି।
ସେତିକି ଦରକାର୍।
ତମୁକୁ
ଏଥର ପ୍ଲାନ୍ କଣ
ମାନେ ଯୋଉ ଘନିଷ୍ଠ ବନ୍ଧୁ ବାନ୍ଧବ ଘରକୁ। ସେଠି ମାମୁଁ ଘର ଗଲ କି ମାଉସି ଘର ଗଲ କି ଭଉଣୀ ଘର କୁ ଯାଆନ୍ତି।
ହୁଁ ତମର କୁଆଡେ ଯିବାର ପ୍ଲନ୍ ଅଛି?
ହଁ ଆମର ଏଇ ପାଖରେ ମୋ ବଡ ନାନୀଙ୍କ ଘର ତ ମୁଁ ତାଙ୍କ ଘରକୁ ଟିକେ ଯିବି ବୋଲି ଭାବୁଛି।
ହ
ଗୋଟେ ଦିନ ପ୍ରଥମ ରଜ ଦିନ। ତାପରେ ଆଉ ଗୋଟେ ଦିନ ଆମର ମାମୁଁ ଘର ଡାକିଛନ୍ତି ଭାବୁଚି କଣ କରିବି। ବି ଏତେ ବାଟ ଗରମରେ ଯିବ କି ନାଇଁ।
ହୁଁ। ଗରମରେ ପାଗ ସପୋର୍ଟ କଲେ ଯୁଆଡେ ବୁଲିଆ ବୁଲି କଥା ଭାବିଆ।
ଗରମରେ ମାନେ ଯାହା ଘରକୁ ଗଲେ ବି ମାନେ ଯେତେ ପଙ୍ଖାଥିଲେ ଯାହା ଥିଲେ ମଧ୍ୟ
ହ
ରହିପରୁଚେ ଆରାମରେ ଆଉ କାହା ଘରକୁ ଗଲେ ସେମିତି ହୁଏନି ନା।
ହୁଁ-ହୁଁ-ହୁଁ। କନଫର୍ଟେବଲ୍ ଲାଗିବନି।
ହଁ ସେ
ପିଠପଣା ପିଠା ଫିଠା କଣ ଆସିଚି ନା ନାଇଁ ତମକୁ?
ଆଉ ଅଲଗା ଜିନିଷ କେବେ ବନେଇନି ଖାଲି
ହ
ବନେଇବାରେ କାଇଁନା ଟିକେ ଡର ଲାଗେ ନା ଯାହାହେଲେ ବି ଘରେ ଏପଟ ସେପଟ କଣ ହେଇଯିବ ନଷ୍ଟ ହେଇଯିବ ଏ ଜିନିଷ ପତର। ତ ସେଥିପାଇଁ କି ବନେଇଲା ବେଳେ ଦେଖିଛି ପୁରା କେମିତି ବନାଯାଏ। ଆଉ ସାହାଯ୍ୟ ବି କରିଦେ ଘରେ ଘରେ ଯେତେବେଳେ ବନାନ୍ତି। କିନ୍ତୁ ଏମିତି ଏକା ଟିକେ ବଳ ପାଏନି ଯେ ମୁଁ କରିଦେବି ଏଇଟା କି ସେଇଟା।
ହଁ ହଁ। ଆଉ
କେଦାର ପଠେଇଦେବନି କି ତୁମେ‌।
ମତେ ଖାଲି ଚକୁଳି ଆସେ ଆଉ ଇଟିଲୀ କେ
ହଁ ସେଇଦିଟା ଯାଙ୍କ ସହଜ ନା ହେଁ ହେଁ ହେଁ ସେଇଟା କିଛି ନାହିଁ ଭାବ ମାପରେ ଚାଉଳକୁ ବିରି ରଖିଦିଅ ବତୁରେଇ କି
ହ
ଗ୍ରାଇଣ୍ଡର କରିଦିଅ ବାସ ହେଇଯାଏ। ଆଉ ସବୁ ଜିନିଷ ଯୋଉ ଟିକେ ଭାବ ମାପ ଅଲଗା ଅଲଗା। କ୍ଵଣ୍ଟିଟି ଚେଞ୍ଜ ହେଇଗଲେ ପୁଣି ଆମର ପାଣି ଚେଞ୍ଜ ହେଇଯିବ ହୁଁ ହୁଁ।
ତାପରେ ସମସ୍ତଙ୍କ ହାତରେ ବି ପିଠାଗୁଡା ଭଲ ହୁଏନି।
ହଁ ବା। ନା ନାଇ ଘରେ ଯେତେଳେ କରନ୍ତି ତାଙ୍କୁ
ବି ରୋଷେଇ
କାଳେ ହେଇଯାଏ କିନ୍ତୁ ଏପିନି
ସେତେଳେ କହିଦେବେ ନା ଏମିତି କର ସେମିତି କର ସେଥିପାଇଁ ହେଇଯାଏ।
ହଁ ପୁରା ଯୋଉ କହନ୍ତିନି ଗୋଟେ ଭଲ ଗାଇଡନ୍ସ ଅଣ୍ଡର ବସି କରାହେଉଛି।
ଆଉ ତମର ଏବେ କଣ କେବଳ ଜବ ପାଇଁ ପ୍ରିପେୟାର? କଣ କହିଲ?
ଆଜ୍ଞା ଆଜ୍ଞା। ହଁ କେବଳ ଜବ୍ ପାଇଁ ପ୍ରିପାରେସନ୍ ଆଉ କିଛି ନାହିଁ।
ଆମର ରଜରେ ହେଉଛି ସେଇ
ହଁ ହଁ।
ହଁ କୁହନ୍ତୁ। ଏ କୁହ।
ତ ଏବେ ତ ଆଉ ପଢାପଢି ଏମିତି କିଛି ନାହିଁ ସରିଯାଇଛି ପିଜି ଫିଜି ସାରିଛୁ। ୟ କରିବା ପାଇଁ ଯେତିକି ଇଛା ହଉଛି ପୁଣି ବୁଢା ହେଇଯିବ ବୋଲି ମଣିଷ ରହିଯାଉଛି। ହେଲେ ସେ ଯିବ ସବ ରେ ଲାଗିବ ନା।
ହୁଁ।
କରିଥିଲି ସରିଯାଇ ଥାନ୍ତାନି ମାନେ ତେଇଶ ରୁ। କିନ୍ତୁ ଟିକେ ହେଳା କରିି କରିକା କରିି କରିକା ରହିଗଲି।
କରିଦେଇଥାନ୍ତା ନା ଯେତେବେଳେ ଯୋଉଟା ସୁଯୋଗ ମିଳୁଛି ଛାଡିବା କଥା ନୁହଁ। କାହିଁକିନା ଝିଅ ପିଲାଙ୍କର ବାହାଘର ପରେ ଆଉ ପଢ଼ାପଢ଼ି କିଛି ହୁଏନି ହେତେ।
ସେଇଟା ତ ହୁଏନି ଟିକେ ନାଇଁ ମୋର ସେଇ ଟାଇମ ରେ ମାନେ ତେଇଶି ଜାଙ୍କେ ଗେ ନେଟ ହଉନଥିଲା ନେଟ ହେ ତାପରେ ଆଉଟିକେ ପାଇ। କହିଲି ହ ଜେରା ହଜେଇ କରିବି ଜେରା ହଜେଇ କରେଇବି ଯେ ହଁ ଭଲ ସ୍କଲାରସିପି ମିଳିଯିବ ମତେ। ସେ ପୁରା ପାଖାପାଖି ମିଳିଯାଏ। ଆମର ଚାଳିଶି ପ୍ଲସ୍। କିନ୍ତୁ ମୁଁ ଆଉ ରହିଗଲି ମୁଁ କହିଲି ନାଇଁ ହେଇନି ତ କରିବିନି ତ। ତାର ଆମର ମଝିରେ ବହୁତ ସାରା ବାହାରି ଥିଲା ଆମର ପୋଷ୍ଟ ଗ୍ରାଜୁଏଟ ଟିଚର୍ ଗୁଡ଼ାକର।
ହଁ।
ରହିଯାଇଥିଲି ସେଥିପାଇଁ ଟିକେ ଆଉ।
ହୁଁ। ଭାଇ ଭୋଉଣୀ ସବୁ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା। ହଁ ମାନେ ସମସ୍ତେ। ତମେ ଦେଖ ତ। ଏଇ ମାନେ ଆଇଁଷ ଖାଇବାକୁ ଏତେ ଭଲ ପାଅନା। ନାଇଁ ନାଇଁ ସବୁ ମାନେ ଏମିତି ନାଇଁ ଯେ ସମଦାୟ ସେମାନେ ସେମାନେ ପୁରା ଛାଡି ଗୋଟେ ହଁ ତ ଖାଉତ ଖାଇଦୋଲି ତାଙ୍କର ସେ ଆଦ ସବୁ ଥରିକ ଥରିଲେ ସେ ଖାଇବେ ଆଉ। ଆଉ ରଜରେ କଣ ପିଠା ପଣା କଣ ହେଲେ କରିବ
ଆଇଁଷ ଖାଉଥିଲେ। ପିଠା ପଣା ଏ ମମି ବ ତୁରେଇ ସାରିଲାଣି ବିରି ଚାଉଳ ହୁଁ। ଆଉ କାଲି ଆଡକୁ ବୁଧୁବାର ଗୋଟେ ଦିନ ହିଁ ତାପରେ ସୋମବାରେ ସଂକ୍ରାନ୍ତି ମଙ୍ଗଳବାରେ ତ ଖିଆହବନି। ତାପରେ ବୁଧବାର ଦିନେ ପୁଣି କାମକୁ ଚାଲ ଆଉ। ରଜରେ ଦୋଳି ପଡିବ। ମେହେନ୍ଦୀ ଫେହେନ୍ଦି ଟିକେ
ହାଲୋ।
ଆଉ କିଛି ଇଚ୍ଛା ହୋଉନି ଏଥର କେମିତି ଖାଲି ଛୁଟି ମିଳିଲେ କେମିତି ଟିକେ ଶୋଇ ପଡିବା କଥା ଖାଇକି। ଆଉ କୁଆଡେ ବୁଲାବୁଲି କରିବାକୁ ଇଚ୍ଛା ନାଇଁ।
ହଁ ବାହାରେ ଟିକେ ରହିଗଲେ କଣ କିଛି କରିବିନି ଖାଇବି ଖାଲି ଶୋଇବି।
ହୁଁ। ସେଇଆ।
ଘରେ କହିଲେ ସେ ନିଦକୁ ଧରିକି ଆସୁଚି ମ
ହୁଁ ହୁଁ।
ମାନେ ଯେତେ ବେଳେବେଳେ ବି ରହୁଚି। ହୁଁ।
ସେଇ ମୋର ବି। ଆଉ ବାହାରେ ରହିଲା ମାନେ ତ ଘରେ ପସୁପସୁ ଏଟା କର ସେଟା କର କାମ ପ୍ରବଳ। ଆ ଘରକୁ ଆଇଲେ ଟିକେ ଶାନ୍ତିରେ ଖାଇକି ଶୁଅ ଆଉ। ଓ ତମ ପଟେ ସେ ଯୋଉ ରଜର ପର୍ବଫର୍ବ ହୁଏ ନା ନାଇଁ?
ହଁ ମାନେ ଓଡିଆ ଘରରେ ଯୋଉ ମୋର ଗୋଟେ ଋତୁଶ୍ରାବ ଅଛି। ମହିଳାମାନଙ୍କର ତାକୁ ଗୋଟେ ସନ୍ନମାନ ଜଣୋଉଚି। ଏ ଦିନ ତ ପୁରା
ଏଇଥିରେ ଏଇଥିରେ ସବୁ ହେଇଯାଏ ସବୁ ବନ୍ଦ ମଧ୍ୟ ଥାଏ।
ଖୋଳା ଖୋଳି ହେଲା। ମାନେ କଣ କହିଲୁ ପୁରା
ହଁ ହୋଉ।
ହଁ ବା ଆମେ କେବେ ପରେ କେବେ କଥା
ହଁ ହଁ। ହଁ ହଁ।